ହାଲୋ, ହଁ, ଭାଇ କଣ କ
ସେ ନାହିଁ।
ମାନେ ରାତିରେ କଣ କରିଚ ନା, କିଛି ନାହିଁ?
ମାର୍କେଟ ଚାଲିଚି ଇ।
ଅ ହ। ତ କଥା ହେଲାବେଳେ, ଯେମିତି ଆଉ କାହା କଥା କିଛି ନ ଶୁଭୁଥିବ?
ଏ ଏ ହେ।
ତ, ଟିକେ ସାଇଲେଣ୍ଟଲି ଟିକେ କଥା ହେଇପାରିବ, ଟି
ହୁଁ ସେ ସେ, ହୁଁ ହୁଁ ହୁଁ ହୁଁ ହୁଁ। ବୁଝିଲି।
ହଉ। ଆଉ ମାନେ, ରାତି ଖାଇବା କଲୁଣି ନା, କରିନୁ?
ରାତି ଖାଇବା ଖାଇନିପା।
ହଁ ହଉ, ଏତେବେଳ ଆସିକି ହେଲାଣି ଏଗାରଟା ବାଜିଲାଣି, ଖାଇବ କେତେବେଳେ?
ଟିକେ ପେଟ ଖରାପ ହେଇଯାଇଚି ତ, ସେଇଥିପାଇଁ ଖାଇନି ଆଉ।
ମାନେ ପେଟ ଖରାପ ହେଇଯାଇଚି ମାନେ, ଖାଇବ ନା ଖାଇବନି ରାତିରେ?
ନା ଖାଇବିନି।
ଓହୋ, ଦେହ ଭଲ ନାହିଁ ତାହେଲେ?
ନାଁ, ଏଇ ଭାବୁଥିନି ଏବେ ମାର୍କେଟ ଯାଇଙ୍କି ଗୋଟେ, କଣ ଟିକେ ପିଇ ଦେଇକି ଆସିଥାନ୍ତି ମାନେ, ସେଇଟା ଆଉ ପିଇ ୱାରେଶ ତ ପୀନେ ଏଇକ୍ଷିଣା ପୁଣି କଣ ଭଲ ହେଇଯିବ କି?
ନାଁ ନାଁ ନାଁ, ଏ ପଇଠ ପିଇବି ନା କଣ, ରାତିରେ
ହଁ ପା, ରାତି ଏଗାରଟାରେ ପଇଡ଼, ହଁ ହଁ, କୋଉଠି ମିଳିବ ଟିକେ କଅନି?
ନା କହିବି ଯେ ମାନେ ଆମ ଗାଁ ମାନେ ଅଛି ଗୋଟେ ଜାଗା ତମେ ଆମ ଗାଁ ତ ଜାଣିଚ। ସେଇଠିକି ଆସିଲେ ନଡିଆ ଗଛ ଅଛି ଚମାର ଆସିଲେ ଚଢିକି ହାଣି ଦେବେ ଗୋ
ହଁ ଏ ରାତି ଏ ଏ ରା ଏ ରାତି ବାରଟାରେ ନା ଏଗାରଟାରେ ଚା ହୁଁହୁଁ ହୁଁ ଏ ମୁଣ୍ଡଟା ଖରାପ ହେଇଗଲାଣି ତୋର କ କଇଲା ପଇଡ ପିଇବ। ଉଁ ଉଁ ନା ବେ ଉଁ ଇଆଡୁ ସିଆଡୁ ଖାଇ ଦେଇଥି
ଏଇଟା ମୋର ହଟାତ୍ ମାଇଣ୍ଡକୁ ଆସିଲାନି ତ ମୁଁ ସେଇଥିପାଇଁ ପଇଡ କଥା କହିଦେଲି ଆଉ।
ହୁଁ ହୁଁ ହୁଁ ହୁଁ ହୁଁ ଆ ଇଁ
ଆଉ ନହେଲେ କଣ ମାନେ କଁ ପିଇବେ ଭାବିଚନ୍ତି ଲେମ୍ବୁ
ଲେମ୍ବୁ ନହ ଥ ଥମ୍ପସପ୍ ଗୋଟେ ପିଇ ଦେଇଥିନେ ଠିକ୍ ହେଇଥାନ୍ତା ମୋ
ହଁ ହଁ ଥମ୍ପସପ୍ ନା ଆମର ଏବେ କଣ ଆଧୁନିକ ଯୁଗର ଥିଲା ସବୁ ନା ତ ସେମାନେ ଜୁଆଣି କିି ପଇଡ କି ଉଁ ଅଲଗା କିଛି ଛାଡିକି ଅ ଥମ୍ପସପ୍ ପିଆ ହଉଚି।
ବେ ହଁ ବେ ନା ଏଇ ଯୋଉ ମତେ ଜଣେ କହିଥିଲେ କି କଣ ଗୋଟେ ହେଟା ରହିଥା ପିଇନେ ପେଟଟା ଏଇ ଯୋଉ କହିଲୁନୁ ନା କଣ ଜୁଆଣି ନା କଣ ଜୁଆଣି ନା କଣ ତାକୁ ମେଥି ନା କଣ ମେଥି ନା କଣ ଜୁଆଣି ସେଟାକୁ ପାଣିରେ କି କଣ କେଆଣି କହିଲା ଆକୁ ପାଣିରେ ପକେଇ ଦେଇକି ତାକୁ ପିଇଦବୁ ଯେତେ ଜିରା ନା କଣ।
ନା ନା ଅସୁବିଧା କଁ ହେଇଚି ମୁଁ ମୁଁ ତ ଜିର ଖାଏ ମୋର ଗ୍ୟାସ୍ ପ୍ରୋବ୍ଲେମ୍ ପାଇଁ ମୁଁ ତ ଜିରା ଖାଏ।
ଅସୁବିଧା ଏଥିପ୍ ଏଇ ଏଇଟା ହେଇଚି କି ମୁଁ ଆଜି ଉଁ କେତେ ଗୋଟେ ସାଢେ ଗୋଟେ ଖନ୍ଦ୍ର ଟାଇମରେ ଖାଇ ଦେଇଛି ଚିକେନେ। ତାପରେ ସେଠୁ ପୁଣି ଚାରଟା ସାଡ୍ ଉଁ ମାନେ ପାଂଶଟା ସାଡ୍ ପାଂଶଟା ଭିତେରେ ଚାଉମିିନ୍ ଗୋଟେ ଖାଇଦେଇଛି ଏତିକି ତ ଆଉ।
ଓହୋ ଖାଉଛନ୍ତି ଖାଇବାଟା ଠିକ୍ ସେ ଡାଇଜେସନ୍ ହେଇପାରୁନି ଆଉ।
ନା ମାନେ ଏଇ ଯୋଉ ମାନେ ଅପରେସନ୍ ପରେ ମାନେ ମାନେ ଖାଇପାରୁନି ଆଉ ମାନେ ବେଶୀ ଆଗୁରୁ ଯେମିତି ଖାଉଥିଲି
ସେ ଭଲ ହେଲା ସେ ଭଲ ହେଲା ଆମର ଖାଇବା କିଛି ରହିଗଲା।
ହଁ ପା ହଁ ହଁ ଠିକ୍ ଠିକ୍। ଏ ସେରା ଖାଇ ହଉନି ଆଉ।
ମୁଁ ଗୋଟେ ପିଲା ଘର ଜିନିଷ ଛାଡିଦେଲେ ବାହାର ଖାଇବା କିଛି ଛୁଉଁନି। ହଁ ମାନେ ମୋ ପାଖରେ ଟାଇମ୍ ରହୁନି ମାନେ କେବଳ ଘର ମାନେ ଟାଇମ୍ ଟୁ ଟାଇମ୍ ଖାଇବା ଗୋଟା ପାଇଁ ମୋ ପାଖରେ ଟାଇମ୍ ରହୁଛି ନହେଲେ ଅଲଗା ଟାଇମ୍ ଗୋ ଟେ ଅଲଗା ଟାଇମ୍ ହିଁ ମିଳୁନି ମୁଁ କିଛି ଖାଇବି ସେମିତି ଖାଲି ଆଇସ୍କ୍ରିମ୍ ଯାହା ଖିଆ ହଉଛି। କେ ବୋହୁତୁ ଗରମ ପାଇଁ ଟିକେ। ତିଏ ବି ରାତିଲେ ଆମ୍ ଗୋଟେ ଦୋକାନ ଅଛି ଆମର ଏଇଠି ପାଖରେ। ସିଏ ଟିକେ କଁ କହିଲେ ଯୋଉ ଆଣୁଛନ୍ତି ଆମର ରାବିଡର ଗୋଟେ ଯୋଉ ଇଏଟା କାଜୁଆଡିଟା। ସେଇଟା ଆଣିଲେ ମୋର ସେଇଟା ଆଣିବି ତ ନାହିଁ ମୁଁ ଖାଇବି।
ଓହୋ।
ନହେଲେ ମୁଁ ବି ଆଇସ୍କ୍ରିମ୍ ବି ଖାଇପାରେନି ମାନେ ଦଶ ଟଙ୍କିଆ ଆଇସ୍କ୍ରିମ୍ ମୋ ପାଇଁ ଠିକ୍ ପନ୍ଦର ଟଙ୍କିଆ ବି ମତେ ଗୋଟେ ହେଲେ ଅଧଘଣ୍ଟା ଲାଗିଯିବ ଖାଇବା ପାଇଁ।
ଆଉ କୋଡ଼ିଏ ଟଙ୍କିଆ, ପଚିଶ ଟଙ୍କିଆ, ଥିଲେ ତ ମାନେ ପଇଁଚାଳିଶ ମିନିଟ୍, ଘଣ୍ଟା ଟିଏ।
ହୁଁ। ତମେ ଯୋଉ, ତମର ସେପଟେ ଯୋଉ ଇଏ ମିଳେ ନା, ହ୍ୟାଲୋ। ତମର ସେ ପଟେ ଯୋଉ, କଣ ଗୋଟେ ପଚାରୁଥିଲି ଏଇନା ଯୋଉ ହାଲୋ ହୁଁ, କଣ ଗୋଟେ ବସାନ୍ତି ତାଡ଼ିି, ତାଡ଼ିି, ସେଟା ମିଳେ ନା ସିଆଡ଼େ?
ଓହୋ, ସେଇ ଜିନିଷଟା ନା, ହଁ ମୁଁ ଆକଚୁଆଲି ଗୋଟେ ଟାଇମ ରେ ଟିଚର ଥିଲେ ଗୋଟେ ଜାଗାରେ, ଆମର ଯିଏ ସାର୍ ଥିଲେ ମୋତେ କହୁଥିଲେ କି ଆମ ଗାଁ ଆଗେ ପୁରୁଣା ଯୁଗରେ ତାଡି ବସୁଥିଲା ବୋଲି।
ହଁ।
ମୁଁ ସେଇଟା ଜାଣିନଥିଲି, ମୁଁ ତାଙ୍କଠୁ ଫାଷ୍ଟ ଶୁଣିଲି ତାପରେ ଘରେ ବୋଉ କୁ ପଚାରିଥିଲି, ବୋଉ କହିଲା ହଁ ସେ ଆଖୁ ରସରେ ନା କଣ ଗୋଟେ ବନାନ୍ତି, ସେଟା ରସ ଟାଇପ।
ହୁଁ।
ଆମର ଆଗରୁ କଣ କହିଲ, ଆମ ଗାଁରେ ଆମର ବି ଆଖୁଶାଳ ଥିଲା। ମାନେ ଆମ ଘର, ମୋ ମାମୁଁ ଘର, ମାନେ ବଡ଼ ବଡ଼ ଆଖୁ କିଆରି ଥିଲା, ଆମର ସବୁ ଆଖୁଶାଳ ପଢ଼େ।
ମାନେ ଚିନି, ଗୁଡ଼, ଆମର ତ ଘରେ ମାନେ ଗୁଡ଼ଟା ଆଭେଲେବଲ ଥାଏ ଆଉ।
ଓହୋ ହଁ, ହଁ।
କିନ୍ତୁ, ବର୍ତ୍ତମାନ କଣ ହେଇଗଲା ନା ଆମେ, ମାନେ ଆମ ଗାଁରେ ଯୋଉମାନେ ରହିଲେ ଆଉ ଏତେ ଆଖୁ କେହି ଲଗଉନାହାନ୍ତି, ବହୁତ କମ ଲଗଉଛନ୍ତି। ଖାଲି ଘରେ ଖାଇବା ପାଇଁ। ଆଉ କିଏ ମାନେ ବିକ୍ରି କରିବା, କି କଣ ଗୁଡ଼ ଯୋଉ ତିଆରି ହୁଏ, କି ତାଡ଼ି ତିଆରି ହୁଏ, ସେଗୁଡ଼ା ଆଉ କିଏ କରୁନାହାନ୍ତି।
ହଁ ନା, ଆଉ ଆମ ଏଠି ନାହିଁ, ଯୋଉ ସାଇଟ ରେ ଯୋଉଁ ମାନେ ଆଖୁ ଲଗଉଥିବେ ସେମାନେ ଯଦି ତିଆରି କରୁଥିବେ, ମୁଁ କିନ୍ତୁ କେବେ ବି ସେଇଟା ମାନେ ଖାଇନି।
ହଁ, ହଁ, ହଁ। ମାନେ ଏଇ ଟାଇମ ମତେ ମାନେ ଠିକ ରହିବ ଡାଇଜେଷଟ। କୁହନ୍ତି ମୁଁ ଜାଣିନି କଣ
ତମ ସାଇଟରେ ଭାଇ କିଏ ମାନେ ଉଁ କାହାର ଲଗଉନାହାନ୍ତି?
ନା ନା ଏଠି ଏପଟରେ ନାହିଁ।
ମାନେ ଘରଟା ଘର କୋଉ ମାର୍କେଟ ଏରିଆ କି?
ହଁ।
ଓହୋ। ନା ଆମର ପୁରା ଗାଁ ଏରିଆ ନା ଆମ ଗାଁ ର ମାହଲ ଟି ପୁରା ଅଲଗା।
ଅ ହଁ।
ଆମ ଗାଁକୁ ଆସିବା ପୂର୍ବରୁ ଯୋଉ ବହୁତ ସାରା ବଢ଼ିଆ ବଢ଼ିଆ ମାନେ ଦୃଶ୍ୟ ଥାଏ। ଦେଖିବା ପାଇଁ।
ଅ ହଁ।
ମାନେ ଟିକେ ଅଛି ଟିକେ ନଈ ସେଇ ବ୍ରିଜ ଫ୍ରିଜ ଟିକେ ରହୁଚି ସେଥିପାଇଁ ଗ ଫର୍ନିଚର୍ ଜିନିଷ ସବୁ ଗଛ ବି ବୋହୁତ ଅଛି ସେଥିପାଇଁ।
ହୁଁ ଓହୋ।
ହଁ। ତ ଏ ରାତିରେ ତାଢି ଖୋଜୁଛନ୍ତି ଖୋଜନ୍ତୁ ମାନେ କଣ କହିଲେ ଯିବେ ଯେଉଁ ଶିଆଳ ମାନେ ଯେଉଁ ସାଇଡ଼ରେ ଭୁକୁଥିବେ ସେଇଆଡ଼େ ଆତ୍ମ ଯୋଉ ଆଖୁ ତାଳ ଥିବ ସେଇଠି ତାଢ଼ି ମିଳୁଥିବ।
ଓ ହୋ।
ଯାଉନାହାନ୍ତି ଏଇ ତ ହେଇଛି ଜମା କେତେଟା ଏଗାରଟା ହେଇଚି ବାରଟା ଗୋଟେ ବେଳୁକୁ ପାଇଯିବେ।
ହୁଁ ବାରଟା ଗୋଟେ ବେଳୁ ନା?
ଆଜ୍ଞା।
ହଁ ପା।
ଆପଣ ବି ବୋହୁତ ସାହସି ତ ସେଥିପାଇଁ ମୁଁ ଆପ ଆପଣଙ୍କୁ ମାନେ ଦେଲି ଗୋଟେ ମତାମତ ରଖିଲି ମୋର।
ଓହୋ ଏମିତି କଥା ତା ହୁଁ।
ଆଉ ଘରୁକୁ କେତେବେଳେ ଯିବେ?
ମୁଁ ତ ଏବେ ଘରକୁ ଯାଇନି ଏବେ ପଳେଇ ଆଇଲି ଗୋଟେ ଜାଗାକୁ।
ଓହୋ ସେ ଯାଉ
ହୁଁ।
ରହିଯିବ।
ବାରଟା ସାଢ଼େ ବାରଟା।
ଓହୋ ମାନେ ଏତେ ଡେରିରେ ଯାଉଛନ୍ତି?
ହୁଁ ଏଇ ଜଣେ ଦେଖା ହେଲା ବାଟରେ ତ। ସେ ମତେ ନେଇ ଆସିଲା ଇଆଡେ ହୁଁ।
ହେ ସାଙ୍ଗ?
ଗୋଟେ ଆଙ୍ଗନ ଆଉ କିି।
ହେଲୋ।
ହଁ। ସାଙ୍ଗ ମଁ ହଁ ହଁ ହଁ ସେ ଏପଟେ ନେଇଆସ। ପ୍ରାୟ ସାଢ଼େ ବାରଟା ଟାଇମ୍ ହେଇଯିବ। ହୁଁ କଷ୍ଟ ଆଉ କିଛି ଖାଇ ହବନି ହେଲୋ। ମୁଁ କହିଲି ଆଜି ତ କିଛି ଖାଇହବନି ଆଉ ଯାହା ପିଇକି ଶୋଇବାକୁ ପଡିବ।
କଣ ପିଇବେ?
ପାଣି।
ଓ ରାତିରେ ପାଣି ପିଇ ଖାଲି ଶୋଇପଡିବେ।
ଆଉ କଣ କରିବି ଆଉ ପେଟ ଯେହେତୁ ଖରାପ ହେଲା ଆଉ ତ କଣ ପିଇ ଶୋଇବି କଅନି। ଆ ଥମ୍ସପ୍ ଆଉ ପଇବି ନେଇ।
ହଁ ଥମ୍ସଅପ୍।
ଥମ୍ସପ୍ ସୁଗାର ମତେ ଡାଇବେଟିସ୍
ନନ୍। ନା ନା ହବନି କିଛି ହବନି ମାନେ ସେଟା ଭଲ ନୁହେଁ, ମୁଁ କହୁନି କି ମାନେ ଇଏ ଯଦି ଭଲ ଲାଗେ ଦେହ ପାଇଁ ତୋମର ପାଇଁ ଯଦି କହୁଥିଲ ତାହେଲେ ନେଇପାରିବ, ଆମର ନିଦ ତ ଲାଗିଲାଣି ତୋମକୁ ଘରକୁ
ହୁଁ, କେମିତି ଜାଣିଥିଲୁ?
ଜାଣି ଆ, ମୁଁ ଜାଣିପାରେ, ମୋତେ ପା ଦଶଟାରୁ ନିଦ ଲାଗିଲାଣି। ଏଇ ନିଦ ଭାଙ୍ଗିକି ଏଗାରଟା ବାହାର ହେଲାଣି, ନିଦ ଭାଙ୍ଗିଯିବ ଫେରେ ବାରଟା କୁ ନିଦ ହବ, ଆଉ ତୋ ସକାଳୁ ଉଠିଲା ବେଳକୁ ଆଖି ତଳ ଗୁରା ପୁରା କଳା ହେଇଯାଉଛି। ମାନେ ଦଶ ଟା ନଅଟା ପଇଁଚାଳିଶ ବେଳକୁ ମୋତେ ବହୁତ ଜୋରେ ନିଦ ମାନେ ଆସୁଛି।
ନା ମୁଁ ମୋତେ କେତେ ଘଣ୍ଟେ ଦେଢ ଘଣ୍ଟା ମୁଁ ଶୋଇବି ହେଲା, ଠିକ ବାରଟା ସାଢେ ବାରଟା ଖନ୍ତୁର ଟାଇମ୍ ରେ ପୁଣି ଉଠେ ମୁଁ ହେଲା ଗୋଟେବେଳେ। ଉଠିକି ବହି ଫହି ଟିକେ ଦେଖିମି ତାପରେ ପୁଣି ଶୋଇ ପଡିବି। ଦି ଟା ତିନି ଟା ଉଁହୁଁ, ଉଁ, ଉଁ।
କିଛି ଭଲ ବହି ଅଛି? ନା ରଖିଥାନ୍ତୁ ପାଖରେ ମାନେ ଆଗକୁ ଦରକାର ହବ।
ଏ ଓ,।
ହୁଁ, କାହାକୁ ଦେବେନି। ଥାଉ ମାନେ ନିଜେ ପଢିବେ, ତାପରେ ପଢି ସାରିଲେ ଅନ୍ୟମାନଙ୍କୁ ପଢେଇବି ଆଉ।
ଦରକାର ଟା କାହାର ହବ?
ଏଇ ପିଲାମାନେ ଯୋଉମାନେ ତୋମ ରହିଲେ।
ଓ ହୋ, ହୋ।
ଯଦି ମାନେ ଯାହାକୁ ଦେବେ ପଢ଼ିବା ପାଇଁ ଏତେ ବହି ର
ଓ ହୋ, ହୋ। ଆଉ ତୁ କଣ କରୁଛୁ ଆଉ?
କରଚି କହିବି କହିଲେ ତ ସରିବନି, ମୁଁ କହିବି ଆଉ। କଣ କରୁଛି ଆଉ, ତୋମେ ଏବେ ଶୋଇପଡ଼ ମୁଁ କହିବି, କଲ୍ କରିବି ପଛରେ ଆଉ।
ଓହୋ।